ହ
ଆ ନମସ୍କାରେ। ଆଜ୍ଞା ନମସ୍କାରେ। ଏବେ କିଛି ନାହିଁ ଏ ମନ୍ଦିର ପାଖରେ ବସିଚି।
ଆଜ୍ ଆପଣ କଣ କରନ୍ତି, ଆ କଣ କରନ୍ତି ଆପଣ? କଣ କରନ
ଆଜ୍ଞା, ମୁଁ ଏବେ ପଢା ପଢି ସରିଲା ଟିକେ ମୁଁ ଘରେ ଅଛି ଏବେ।
ଉଁହୁଁ, କଣ ପଢନ୍ତି?
ଆଜ୍ଞା।
କଣ ପଢାନ୍ତି?
କଣ କହିଲେ?
ଆ କଣ ପଢନ୍ତି?
ଆଜ୍ଞା ମୁଁ ଏ ପଢ଼ୁଥିଲି, ଯୁକ୍ତ ଦୁଇ ପଢ଼ିଲି ତାପରେ ତିନି ବର୍ଷ ଡିପ୍ଲୋମା କଲି।
ଏବେ ଏବେ ଘରେ ବସୁଛନ୍ତି ନା?
ଆଜ୍ଞା ଆଜ୍ଞା, ଏବେ ଘରେ ଅଛି, କିଛି ଏବେ ତାପରେ ଦେଖିବା ପଢିବି ଆଗକୁ, ଡିଗ୍ରୀ ପାଇଁ ପଢିବି।
ଏବେ ଆଉ କଣ ପ୍ଲାନ୍ ଅଛି ନା ନାଇଁ କିଛି ବିଜନେସ୍ ଫିଜନେସ୍ କଣ କିଛି?
ଆଜ୍ଞା ଆଜ୍ଞା, ବିଜନେସ୍ ତ ସେମିତି କିଛି ନାହିଁ, ଦେଖିବା ଯଦି କୁକୁଡ଼ା ଚାଷ କିଛି ହବ, ନହେଲେ ମା ଛ ଚାଷ
ହ, ହଁ ହଁ ହଁ, ବେପାର କରିବା ତାନେ?
ଆଜ୍ଞା ଆଜ୍ଞା।
ଆମ ଆମେ ଫଳ ଫଳ ଯୋଉ ପନିପରିବା ବେପାର କରୁ। କିଛି ଆମେ ଏପଟେ ଆମର ବିକ୍ରି ହୁଏ ପନିପରିବା, ଆମେ ସେଟା ନେଇକି ହାଟରେ ବିକୁ ଆଉ ଆପଣ ଯଦି କିଛି ଦରକାର ଥିବ କହିବେ।
ଆଜ୍ଞା ଆଜ୍ଞା କିଛି ନାହିଁ ମୋର ଯେତେବେଳେ ଦରକାର ହବ ମୁଁ କହିବି ଆପଣଙ୍କୁ ଜଣେଇବି ଆପଣ ତ ରହିଲା ନମ୍ବର ଆପଣଙ୍କର ମୁଁ କହିବି ଆପଣଙ୍କୁ ଆଉ
ଏପଟେ ଆମର ଅଛି ହାଟ ଫାଟ ହୁଏ ସେଠୁ ପନିପରିବା ଆଣିକି ବିକ କୁ। ଆମ ବାଡିରେ ବି ଲଗା ହୁଏ। ଏ ଯେବେ ଦରକାର ହବ କହିବେ ପନିପରିବା ସବୁ କିଛି ଅଛି।
ନିହାତି ଆଜ୍ଞା କିଛି ନାହିଁ, ମୁଁ କହିବି ଆପଣଙ୍କୁ।
ଆ ମାଛ ଫାଛ କୋଉଠି କଣ ଆଣନ୍ତି?
ଆଜ୍ଞା ମାଛ କିଛି କରିନି ମାନେ ଚାଷ କରିବା ମାନେ ଏବେ ମାନେ ଭାବୁଛି କରିବି ବୋଲି।
ମାନେ ଗଡିଆ ତାଡିନି ଗଡିଆ ତଡା ବି ହେଇନି ଗଡିଆ ତାଡିବି, ତାପରେ ପାଣି ସେଥିରେ
ନିଜେ ତମେ ତମେ ନିଜେ ଗଡିଆ କରିକି ଚାଷ କରିବ ଭାବିଛ।
ଆଜ୍ଞା ଆଜ୍ଞା ନିଜେ କରିକି ସବୁ କରିବି।
ଆ କିଣିକି ବିକୁନ।
କଣ କହିଲେ?
କିଣିକି ବିକୁନ?
କିଣିକି ଆଜ୍ଞା, ସେମିତି କିଛି ନାହିଁ। କିଣିକି ବିକିଲେ ଦେଖିବା। କଣ ଲାଭ ହବ। ମୁଁ ଜାଣିନି ସେ ବିଷୟରେ କିଛି ତ
ଓହୋ ଦେଖିବାକୁ ପଡିବ, କିଣିିକି ଥରେ ଟ୍ରାଏ କର। ଦେ ଚେଷ୍ଟା କର ତମେ ଦେଖିକି, ଦେଖିବା ଚେଷ୍ଟା କର। ଦେ କେମିତି କଣ ଲାଭ କେମିତି କଣ ହଉଛି। ଲାଭ ଦେଖିକି ତାପରେ, କରିବ ନିଜେ ଗଡିଆ କରିକି ଆଉ।
ଆଜ୍ଞା ଆଜ୍ଞା।
ଆଉ କୁକୁଡା ଫୁକୁଡା ରଖୁଛ।
ଆଜ୍ଞା, କୁକୁଡ଼ା ରଖିଛି।
ଆଁ ଆମର ଭୋଜି ଫୋଜି ହେନେ, ଦରକାର ହେନେ କହିବୁ ତାହାନେ।
ଆଜ୍ଞା, ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ଅଛନ୍ତି ଜଣେ ଦି ଜଣ ଭାଇ ଗୋଟେ ଭଉଣୀ ଅଛି। ଆଉ ବାପା ମା।
ଆଜ୍ଞା, ଜେଜେବାପା ଜେଜେମା ନାହାନ୍ତି ଆପଣଙ୍କର?
ଏଇ ଦି ବର୍ଷ ତଳେ ଇଏ ହେଲା ତାଙ୍କର ଦେହ।
ଆଜ୍ଞା ଆମର ବାପା ଅଛନ୍ତି, ମା, ମୁଁ ଆଉ ମୋର ଜଣେ ସାନ ଭାଇ ଅଛୁ।
ହଁ ହଁ ଆ ଯେଉ ଆପଣଙ୍କ ଘର ପାଖରେ କୋଉଠି ମନ୍ଦିର ଫନ୍ଦିର ଅଛି କି?
ଆଜ୍ଞା ଆଜ୍ଞା ମନ୍ଦିର ଆମ ଘର ପାଖରେ ଅଛି। ଶିବ ମନ୍ଦିର ଅଛି।
ହଁ ଆମ, ଘର କୋଉଠି?
ଆମ ଘର ଆଜ୍ଞା ଆନ୍ଦପୁର।
ହଁ, ଆନ୍ଦପୂର୍।
ଆଜ୍ଞା।
ଆଉ ଏବେ ଏବେ କଣ ଘରେ ଅଛ?
ଆଜ୍ଞା ଆଜ୍ଞା ଏବେ ପା କହିଲି ପଢାପଢି ସରିଲା ଘରେ ଅଛି। ଆଉ ବୁଲାବୁଲି ଟିକେ କରିବାର ଅଛି। ବାହାରକୁ ଯିବି ଭାବୁଛି ସାଙ୍ଗମାନଙ୍କ ସହିତ।
ଓହୋ, ଆଉ ରଜରେ ରଜ ପାନ ଖାଇଥିଲ?
ଆଜ୍ଞା ଆଜ୍ଞା ରଜ ତ ଜାଣିଛନ୍ତି ରଜରେ ରଜ ପାନ ବୁଲାବୁଲି ନ କଲେ ଆଉ କଣ। ରଜ ପାନ ଖାଲି ରଜ କଣ ରଜ ବିନା ଲାଗିବ।
ଆ କେମିତି କଣ ଦୋଳି ପକାହେଇଥିଲା?
ଆଜ୍ଞା ଦୋଳି ତ ପକା ହେଇଥିଲା ଦଉଡି ଦୌଡି ପକା ହେଇଥିଲା। ତାପରେ ବାଉଁଶ ଦୋଳି ପକା ହେଇଥିଲା। ଚକିରି ଦୋଳି ପକା ହେଇଥିଲା। ଆଉ ଅ ବ୍ରେକ୍ ଡ୍ୟାନ୍ସର ଦୋଳି ପକା ହେଇଥିଲା। ବେଲୁନ ଦୋଳି ପକା ହେଇଥିଲା। ତାପରେ ଆଜ୍ଞା ସାପ ଦୋଳି ବି ପକା ହେଇଥିଲା।
ଅ ହଁ ଆଛା ଆଛା ଏ ଆମ ଆମ ଆଡେ ବି ହୋ ଆମର ଏତେ ମାନେ ଖାସ୍ କରନ୍ତିନି। ଖାଲି ପଟା ଦୋଳି ପ ପଟା ଦୋଳି ଆଉ ଚକିରି ଦୋଳି କରନ୍ତି ଆଉ। ଆନନ୍ଦପୁର କେବେ ଯାଏ ବୁଲିଥେ। ସେପଟେ
ଆଜ୍ଞା ଆଜ୍ଞା ବେଲ ମାଳି ଆସିବେ ଦେଖିବେ।
ଆଉ କେମି ଡିଜେ ଫିଜେ କଣ ମାନେ ରଜ ବାଟନ୍ତି ନା ବାଟନ୍ତିନି?
ଆଜ୍ଞା ଆଜ୍ଞା ରଜ ବଟା ହୁଏ ନା। ରଜବଟା ନହେଲେ ଆଉ ରଜ କରିକି ଲାଭ କଣ। ଆଜିିକାଲି ତ ଜାଣିଛନ୍ତି ଆଧୁନିକ ଯୁଗରେ ମାନେ ଟିକେ ବେଶୀ ମାନେ କଣ କଅନ୍ତି ନା ମାନେ କେମିତି ଟିକେ ଅଧିକ ଦେଖେଇ ହବା ସେଇଟା ଟିକେ ଲୋକ ଚାହାନ୍ତିନାଁ।
ହଁ ହଁ କେତେ ଦିନ ରଜ ହୁଏ ତ ସେପଟେ? ମାନେ ରଜ ତ ତିନି ଦିନ ମାନେ ରଖନ୍ତି ଯୋଉ ଅ ହ ନା ନା ବା ବାଟୁନ୍ତି ଯୋଉ ରଖନ୍ତି।
ଆଜ୍ଞା ତାପର ଦିନ ମାନେ ରଜ ସଇଲା ଦିନ ତିନି ଦିନା ଦିନ ସରେ ମାନେ ଷୋଳ ତାରିଖ ସରେ ସତର ତାରିଖ ଦିନ ବାଟନ୍ତି।
ଓ ହଁ ସତର ତରିଖ ଦିନ ବାଟନ୍ତି।
ପୂଜା ପର୍ବରେ କଣ ମାନେ ଯଦି ପୂଜା ପର୍ବ ହେଲା ଆପଣ ଟିକେ ମାନେ ବାର ଦେଖିକି ବାଟୁଅନ୍ତି ମାନେ ହ ବିସର୍ଜନ କରନ୍ତି। କିନ୍ତୁ ଏଠି ସେମତି କିଛି ନାହିଁ ତ ସ ସତ ମାନେ ଷୋଳ ତାରିଖ ସାରିଲା ମାନେ ସତର ତାରିଖ ବି ବାଟେଇ ଦିଅନ୍ତି।
ଓ ହଁ ଆଉ ଆସନ୍ତୁ। ହଁ ହୁଏ ଆମର ଏପଟେ ହୁଏ। ଯୋଉ ଏବେ ରଥଯାତ୍ରା ଅଛି।
ଆଜ୍ଞା।
ରଥଯାତ୍ରା ଅଛି, ତାପରେ ଆମର ଏପଟେ ମା ତାରିଣୀ ପୀଠ ଅଛି। ଆଉ ଆମର ତ ଏପଟେ ଯୋଉ ଅଧିକ ଜାଣିଥିବେ ଘଟଗାଁ।
ଆଜ୍ଞା।
ହଁ ଘଟଗାଁ ମା ତାରିଣୀ ପାଖୁକୁ ଆଉ ପୁରୀ ପୁରୀ ଯିବାର ଥିଲା ଗୋଟେ ଥରେ। ଏବେ ଅଛି ଆମର
ଘଟଗାଁ ପାଖରେ ଆପଣ ଯାଇଛନ୍ତି ଗୁଣ୍ଡିଚା ଘାକି, ତୃପ୍ତି ସଫାରି ଯାଇଛନ୍ତି?
ହଁ ହଁ। ଆପଣ ଯାଇଛନ୍ତି କି? ବହୁତ ଭଲ ଅଛି, ବହୁତ ଭଲ ଅଛି। ଜାଗା ତ ବହୁତ ଭଲ ଅଛି। ଆଉ ଏବେ ଏବେ ଖେ ଆପଣ ବୁଲାବୁଲି କରୁଥିବେ? ସରିଛି ଏବେ ପାଠ ପଢା। ଆଉ ଓ ଆଉ ଘରେ ଘରେ ଆପଣ ଯୋଉ କହୁଥିଲେ ଯୋଉ ଭାଇ ଓ ଅଛନ୍ତି। ତମେ ଆପଣ ବଡ ନା ସାନ?
ଆଜ୍ଞା ଆଜ୍ଞା ଆପଣ ବଡ ମୋର ସାନ ଭାଇ ଜଣେ ଅଛି ସିଏ ଯୁକ୍ତ ଦୁଇ ପଢୁଛି ଏବେ
ହ ହଁ ତମେ ବଡ
ଆଜ୍ଞା ଆଜ୍ଞା ମୁ୰ ବଡ
ଆଉ କର ବେପାର ଫେପାର କର ଦେଖିକି ମାଛ ବେପାର କର ଗଡିଆ ଫଡିଆ କର
ବେପାର ନାଇଁ ଆଗକୁ ଚାକିରୀ କରିବାର ଅଛି ଦେଖିକି ପଢାପଢି ଆଉ ଟିକେ କରିବି ପଢ଼ାପଢି କରିକି ଚାକିରି କରିକି କୋଉଠି ରହିବାର ଅଛି।
ଓହୋ କଣ ଭାବିଛ କଣ ଚାକିରି କରିବ କେମିତି କଣ ଭାବିଛ
ଓପିଟିସିଏଲ୍ ରେ ଚାକିରୀ କରିବା ପାଇଁ ଭାବିଛି
ଓପିଟିସିଏଲ୍ କେମିତି ଦେଖ ଦେଖ ଭଲ ଚାକିରି ସବୁ ଭଲ ଅଛି ଦେଖିବା ତମ ତମ ମାନେ ତମ ଘର ପାଖା ପାଖି କୋଉଠି ଭଲ ମନ୍ଦିର ଅଛି ତମ
ଆଜ୍ଞା ଆଞା
ମନ୍ଦିର ଫନ୍ଦିର ଅଛି ତମ ଘର ଘର ଭଲ ଭଲ ମାନେ କଣ ପ୍ରସିଦ୍ଧ ଜାଗା
ଆଜ୍ଞା ପ୍ରସିଦ୍ଧ ଜାଗା ତ ଆମ ଆଡେ କହିଲେ ଜଗନ୍ନାଥ ମନ୍ଦିର ଅଛି
ହଁ
ତାପରେ ଆଜ୍ଞା ଆଉ ବୁଲାବୁଲି କରିବାକୁ କଣ ଡ୍ୟାମ୍ ଅଛି।
ହଁ ତମର ତ ସେଇ ଆନ୍ଦପୁର ସାଇଡ୍ ରେ ତ ଅଛି ନଈ
ଆଜ୍ଞା ଆଜ୍ଞା ସେଟା ତ ଅଛି ତାପରେ ପାର୍କ ଅଛି ଯେ ବୁଲାବୁଲି କରିବା ପାଇଁ ମନ୍ଦିର ତ ସବୁ ଜାଗାରେ ଅଛି
ହ ହଁ ଆନ୍ଦପୁ ଆନ୍ଦପୁର ତାହେଲେ ଯିବାକୁ ପଡିବ
ଆଜ୍ଞା
ଏବେ ଏବେ ପାର୍କ ଫାର୍କ ଖୋଲା ଥିବ ବୋଧେ ତମ ଆଡେ
କଣ କହିଲେ?
ଏବେ ପାର୍କ ଖୋଲା ଥିବ ସନ୍ଧ୍ୟାବେଳ ଟାଇମ୍ ଟା
ଆଜ୍ଞା ଆଜ୍ଞା ସନ୍ଧ୍ୟା ବେଳେ ତ ଆଉ ପାର୍କ ରେ ବସିବେନି ଆଉ ଲୋକ ମାନେ ୱାଟର୍ ପାର୍କ ଏବେ ଗୋଟେ ଖୋଲିଛି
ହଁ
ହ ଆଜ୍ଞା ଆଜ୍ଞା ଆଉ ଆଜି ଖାଇଥିଲେ କଣ?
ଏବେ ଆଜି ତ ଶନିବାର ଆଜି କିଛି ମାନେ କିଛି ଚିକେନ୍ ଫିକେନ୍ କିଛି ଖିଆଖୁଇ ନାହିଁ ଆଜି ଖାଲି ସେମ୍ ତି ପନିପରିବା ଆଉ।
ଆଜ୍ଞା ଆଜ୍ଞା ସେଟା ତ ସତ କଥା
ହଁ ଆଜି ଶନିବାର ଟା ଆଜି ମନ୍ଦିର ଫନ୍ଦିର ଯିବାର ଅଛି ନା ଘର ବାହାରେ ମନ୍ଦିର ଯିବାକୁ ପଡିବ।
ଆଜ୍ଞା ଆଜ୍ଞା
କଣ ହେଲୋ
ହାଲୋ
ହଁ ଆଜ୍ଞା ଶୁଭୁଛି
ଆଜ୍ଞା ଆ ଆଜି ଆପଣ କଣ ଖାଇଥିଲେ?
ଆଜ୍ଞା ମୁଁ ଆଜି ଖାଇଥିଲି ଭାତ ପୋଟଳ ଆଳୁ ତରକାରୀ ଡାଲମା ଆଉ ଭଜା ଖାଇଥିଲି ଗୋଟେ ଶାଗ ଆଉ ଆଳୁ ଭଜା
ଓ ହ ହ ଆଉ ଏବେ ତ ଆଜି ଶନିବାରଟା ନା ଆଜି କିଛି ସେମିତି ଆଇଁଷ ଫାଇଁଷ କିଛି ଖାଇହବନି କାଲି କଣ ପ୍ଲାନ୍ ଅଛି କେମିତି କଣ ଖାଇବ?
ଆଜ୍ଞା ଆଜ୍ଞା ସେଟା ତ ସତ କଥା ତ ଆଇଁଷ ତ କିଛି ଖାଇହବନି ତ ସେଥିପାଇଁ ଶନିବାର ସୋମବାର ମଙ୍ଗଳବାର ଗୁରୁବାର ଟିକେ ସାଧା ଘରେ କରନ୍ତି।
ଘରେ ଘରେ ଟିକେ ମାନନ୍ତି ଆଉ
ଆଜ୍ଞା ଆପଣ କଣ କରୁଛନ୍ତି ପଢା ପଢି ସରିଲାଣି ଆପଣଙ୍କର?
ଏବେ ପଢୁଛି
କଣ ପଢ଼ୁଛନ୍ତି?
ଏବେ ଏବେ ପ୍ଲସ୍ ଥ୍ରୀ ପଢୁଛି।
ଆଜ୍ଞା ଆଜ୍ଞା କୋଉ ବିଭାଗରେ ପଢୁଛନ୍ତି?
ହ ହ ରାଜମା
ହଉ ଆଜ୍ଞା ଏବେ ରଖୁଛିି ପରେ କେତେବେଳେ ଫାଙ୍କା ହେଲେ କଲ କରିବି।
ଧନ୍ୟବାଦ।